ହାଲୋ ହାଲୋ ଦିଦି କଣ କରୁଛ? ଏଇ ଦେଖୁଛୁ, ତମ ନନା
ନି କିିଲୋ କଣ?
ହ
ହଁ କଣ ହସୁଛ କଣ ଯୋରସରେ ହ କଣ ମାଡ ଗୋଳ
ଏ ମତେ ବାଡେଇଲେ ତ, ମୁଁ ଦଉଡ଼ିକି ପଳେଇ ଆଇଲି।
ଓହୋ, ଆଉ କଣ କରୁଛ?
ଆଉ କଣ କରିବି, ବସିଛି ଏଠି, ଆଉ କଣ କରିବି?
ସେଇ ମ୍ୟାରେଜିଂ ପ୍ୟାକିଂ କରୁଥିଲି।
ଓ ହୋ, ହେଁ ଆଉ କଣ ଡ୍ରେସ କିଣିଛ?
ହଁ ଡ୍ରେସ ତ ହଳଦି, ମେହେନ୍ଦି, ମୁଁ ତମକୁ ଫଟୋ ପଠେଇବି ତମେ ମୋ ଷ୍ଟୋରିରେ ବି ଦେଖିଦବ।
ହଁ।
ହଁ। କି କରୁଥିଲୁ ତାର ଗୋଟେ ପଛି ମୋର ପଛି ଆଉ କୁହନି
ହୁଁ ଝିଅ ମାନଙ୍କର ତ ବେଶି ଡ୍ରେସ୍ ଝିଅ ମାନଙ୍କର ତ ସେଇ ଡ୍ରେସ୍ ହୁଁ ହୁଁ।
ଡ୍ରେସ ସେଇ ଚୁଡି ପୁଣି ହେଣେ ଦବାକୁ ଖୋଜ୍ ହେନେ ପାଉଚ୍ କୋଉ ଜ ଗୋଟେ ଡ୍ରେସ କିଣିବା ପାଇଁ ମେକ୍ଅପ୍ ଡ୍ରେ ମେକ୍ଅପ୍ ପାଇ ଅଲଗା ବ୍ୟାଗ। ଇଏ ଅଖା ବାଗ ତାର ମୋର ମାଡ ଗୋଡ ହେଇ ସାରିଲୁଣି।
ଭଗଵାନ।
ସେ ମୋତେ ଗୋଟେ ଜିନିଷ କହିଥିଲା ଗାଁକୁ ଧିରିକି ଆସିବା ପାଇଁଁ ମୁଁ ସେଇଟା ଧରିକି ଆସିଲିନି ମୋତେ କହୁଛି ସେଇଟା ଆଣିଲୁନିକି ମୁଁ କହିଲି ସେଇଟା ମୋର ମନେ ନାହିଁ। ଯୋ ଶୁଧୁଛି ଆଉ କୁହନି। ତୋର ମନେ ନାହିଁ ମୁଁ ତରତରରେ ପଳେଇ ଆସିଛି ଆଉ କଣ କରିବି?
କଣ?
ଏଇ ମୁଁ କହିଲି ମୋର ମନେ ନାହିଁ ମୁଁ ତରତରରେ ପଳେଇ ଆଇଛି। ଆଉ କେମିତି କରିବି କେମିତି ଆଣିବି?
ଆଚ୍ଛା କହିଲ ତମକୁ ସେ ସନ୍ଧ୍ୟା ବେଳେ କଣ ଖାଇବାକୁ ଭଲ ଲାଗେ?
ସନ୍ଧ୍ୟାବେଳେ ଫାଷ୍ଟଫୁଡ଼। ମତେ ତ ଯାହା ଦେବ। ମୁଁ ସେଇଆ ଖାଇବି ଆଉ।
କହୁନ ସେମିତି ଗୋଟେ ଫେବରାଇଟ।
ସେମିତି ଫେବରାଇଟ ହେଲେ ମ୍ୟାଗି, ଇ ଚାଉମିନ ଏମତି ଆଉ ଯୋଉଟା ଯେତେବେଳେ ଇଚ୍ଛା ହବ ଯେ ଆଶା କୁହନ୍ତିନି ଆଶା ଟାକୁ ସେଇଟା ଖାଇବା ପାଇଁ ସେମିତି।
ଓ। ମୋର ଏଇନା ଇଚ୍ଛା ହଉଚି ମୋତେ ଏଗ୍ ଚପ୍ ଆଣିକି ଭେଜ ଚପ୍
ତମକୁ
ହଁ।
ଭଲ ଆଉ ବ୍ରେଡ ଚପ୍ ଖାଇନ ନା ଖାଇନ?
ନା ମୁଁ ତାକୁ କହୁଚି ଯାଇକି ଆଣିବ ବୋଲି ଯେ ଯାଉନି ଏକା।
ମାର ତାକୁ ପିଟ।
ନା ଟାକୁ ପିଟିଲେ ମୋ ମା ମତେ ଘରୁ ବାହାର କରିଦବ।
ପୁଅ ମାନଙ୍କୁ ପିଟିଲେ ସେଇଆ।
କଣ?
ମୁଁ କହିଲି ତାଙ୍କ ପୁଅ ମାନଙ୍କୁ ପିଟିଲେ ମା ମାନେ ଆମକୁ ପିଟିବେ।
ହଁ ପା।
ସେଇଠି ପାଖରେ ତ ବିକା ହଉଛି। ପୁଅ ଧରିକି ପଳେଇ ଆସନ୍ତା ସାଙ୍ଗ ହେଇକି ଖାଇଦିଅନ୍ତ।
ହ ବା ଦେଖୁନ ଯାଉନି କିଆ! ! ! ! ! ! ! ! ! !
ଆଉ କଣ ଖାଇବା ପୁଣି ତ ସେ ପୁଅ କଣ ମ୍ୟାଗି ଖାଇବା ଭଲ ପାଏ?
ଆମ ପୁଅ ଯେମିତି ତମକୁ ଚା ଆମ ପୁଅ କୁ ବି ସେମିତି ଚା ପିଇବା ପାଇଁ ବହୁତ ଭଲ ଲାଗେ। ତୁ ଖାଲି ଯିବ ମ୍ ଦିନ ସାରା ଖାଲି ଚାହା ଦେଉଥିବ ସେ ପିଉଥିବ।
ଏ ମୋ ଆଉ ଖାଇପାରେ କଣ ମ୍ୟାଗି?
ଖାଇବାରେ ମାନେ ଅ ସ୍ନାକ୍ସ କଥା କହୁଛୁ ନା ଏମତି
ହଁ ମାନେ ଏମିତି ମୁଁ ଯୋଉଟା ତମ ପାଇଁ ମାଡ ଗୋଳ କରେ ତମ ସହିତ ଖାଇବା ପାଇଁ।
ମୋ ସହିତ ମାଡଗୋଳ କଲେକି ଚେଷ୍ଟା ମୋ ଫାଷ୍ଟ କଥା କି ସବୁ ଜିନିଷରେ ସେ ମୋ ପାଗଳ ଭଳି ଖାଇବାକୁ।
ଫେଫରାଇଟ ଜିନିଷ ଥବ ନା ମ୍ୟାଗି ପି କଲେ ମାଡ଼ଗୋଳ କଲେ ମୁଁ ଖାଇବିନି।
ନାଇଁ ଇପି ଆମ ଦିଜଣ କା ବି ଭଲ ଲାଗେନି।
ଏ ଭାଇ ମାନେ ମ୍ୟାଗି ଇପି ଭଲ ଲାଗେ ନି ନା?
ନାଇଁ ତାକୁ ଇ ମତେ ଇପି ଯୋଉ ଇପି ଭଲ ଲାଗେନି ତାକୁ ବି ଇପି ଭଲ ଲାଗେନି ମତେ ଆମର ମ୍ୟାଗି ବହୁତ ଭଲ ଲାଗେ।
ମ୍ୟାଗି ତ ଭଲ ଲାଗେ ତୁମେ ତାକୁ ମିଛ ଟାରେ ମାଡ ହେବ ତୁମେ ତାକୁ ଦିଅନି କହ ଯା ଆଗ ଆଣିବୁ।
ନାଇଁ ନାଇଁ ଦେଖ ସେ କେମିତି ସେ କେମିତି ଜାଣିଛି ଏମିତି ମୋ ପାଖ ସେ ଖାଇବ। ହେଲା ସିଆ ଆଉ ଖାଇଦବ ହେଲା। ତା ଜିନିଷ ଟା ସଜିବ ମୁଁ ଖାଉଥିବି। ମୁଁ ଫୋନ ଦେଇିଦେଇକି ଟିଭି ଦେଇଖିଦକି ଯାହାହେଲେ କରିିବ। ମୁଁ କଣ ଗୋଟେ ଖାଉଥିବି ହେଲା ସେ ଆସି ମୋ ପାଖରେ ବସିବ। ଏମିତି ବିକଳିଆଙ୍ଗଭଲି ଅନେଵ ଯେମିତି ମୁଁ ତାକୁ ଦ ଯବା ପାଇଁ ଇ ଇଚ୍ଛା ହେଇଯିବ ମୋତେ କହିବ ଦିଦି ଗୋଟେ ସେଥିରୁ ଗ ଗୋଟେ ବାହାର କରିକି ମୋତେ ଦେଉନୁ। ଗୋଟେ ଗୋଟେ ଖାଲି ଲମ୍ବା ଟେ ମୋତେ ବାହାର କରିକି ଦେ। ସେଇଥିରେ ସେ ସେମିତି ଅନେଇଥିବ ତାକୁ ମୁଁ କଣ କହିବି ଦେବିିନି ବୋଲି।
କିନ୍ତୁ ଯଦି ହଉଛି ମୁଁ ଖାଉଥିବି ସେ ମତେ କହିବ ଦିଦି ତୁ ମତେ ଦେ ମୁଁ ଖାଇଲା ବେଳେ ଦେବି ହେଲା। ଧର ମୋ ନାଁରେ କୁକୁରି ଟେ ଖାଉଛି ସେ ମତେ ମାଗିବ ମୁଁ ତାକୁ ଦେବି ପୁଣି ଯେତେବେଳେ ମୋ ପାଳି ଆସିବ ତାକୁ ମାଗିବା ପାଇଁ ଆଉ କେତେବେଳେ ସେ ଯଦି ଖାଉଥିବ ଯା ଯାହାବି ଜିନିଷ ହୋଉ ମୁଁ କହିଲି ପୁଅ ମତେଇଦିିନ କରିଥିଲୁ ଦବ ବୋଲି ମୋତେ ତୁ ଖାଇଥିଲୁ ମତେ ଦବୁ ନା ନାଇଁ ଯାହା ବେ ତ ତତେ କିଏ ଦଉଛି।
ଆଉ କି ଆଉ ସେଇଟା ତ ସମସ୍ତଙ୍କ ସାନ ଭାଇ ଯିଏ ସମସ୍ତଙ୍କୁ ଏନ୍ତି। ନାହାନ୍ତି ସାନ ଭାଇ ସବୁ ତ ବଡ ନା ମୁଁ କେବେ କାହା ଝଗଡା କରିପାରେନି।
କଣ କରିପାରିବନୁ ଚୁଟି ଛାଣିକି
ନାଇଁ ମୋ ମୋ ନିଜ ଭାଇ ଯିଏ ମୋ ନିଜ ଭାଇ ଜେ ସେ ମୋଠୁ ଦଶ ମାସ ଦଶ ବର୍ଷ ବଡ଼। ହଁ ହେଲା ହଁ ମାନେ ଧରିନିଅ ନଅ ବର୍ଷ ଧରିନିଅ ହେଲା ଆଉ ମୋ ବଡ ବାପାଙ୍କ ପୁଅ ଯିଏ ସେ ମୋର ମୋର ସାନଟା ଯିଏ ସେ ମୋଠୁ ଦିଇ ତିନି ବର୍ଷ ଖଣ୍ଡେ ବଡ଼ନା କଣ ଆଉ ଆରଟା ଚାରି ବର୍ଷ ଖଣ୍ଡେ ଆଉ ମୋ ସାନ ଟା ଜେ ମୁଁ ତା ସହ ଲାଗେ ମାନେ ତାକୁ ମାରିବି ସେ ମତେ ବଟା ସହିତ ବି ଲାଗି ମୋ ଭାଇ ସହିତ ବି ଲାଗିପାରିବନ କହିଁକିନା ଆମ ଛୁଆ ବେଳୁ ମାଡଗୋଲ ହେଇନୁ।
ତମେ ତ ସେ ତମ ତୁ ଏତେ ବଡ଼ ନାଁ? ହଉଛି ସି ସିଏ ମ୍ୟାଚୁର ହେଲା ବେଳକୁ ତମେ ଜନ୍ମ ହେଇଛ।
ହଁ ମୁଁ ଆଉ ତା ମାଡ ମୁଁ ତୁ ମାଆ କୁହେ କହିଲ ତ ତଳେ ଚଲେଇଦବନି ତତେ ଧଲି ଧ ମୁଁ ଚଲଉଥିବା ନଉଥିବ ନାଁ ମୋ ପାଦରେ ଧୂଳି ଲାଗିଯିବ କହିବେ ଚଲେଇବନି ତମ ସାଇ ଲୋକ କହିବେ କହିବି ତ ପୁଅ ଆଉ ବଢିବନି ତ ଝିଅଟାକୁ ତ ଧହିଲେ ସେ କଣ ବଢିବ ଆଉ ସେ ବାମଣ ନେଇକି ରହିବ ଏମିତି ତ ଭାଇ କୁହନ୍ତି ତ ଭାଇ ତ ତୋତେ ଧରିବ ଆଉ ମାଡ଼ ଗଲ ତମ ଦି ଜଣ ଭିତରେ କେବେ ହୁଏନି ଆମ ସାହିରେ ସବୁ ଭଉଣୀ ମାଡ଼ ଗୋଲ ଖାଲି ଆମେ ଛାଡ଼ିକି। ଆଉ ମୁଁ ବେଳେ ମୋ ବଡ ବାପାକୁ ପୁଅ ସହିତ ମୁଁ ମାଡଗୋଳ କରେ ସେ ମୋ ଚୁଟି ଝୁଣୁଥିବ ମୁଁ ତା ଚୁଟି ଝୁଣୁଥିବି ସେ ଶୀତ ଦିନିଆଁ ଦିନେ ଗାଧେଇବନି ସେ ହେଲା ମ ତା ବଡ ଭାଇଟା। ମାନେ ବଡ ବାପାଙ୍କ ବଡ ଭା ବଡ଼ ପୁଅ ଯେ ତୋଟାଳି ସେ ଗାଧେଇବନି। ଯିବ ବି ସେମିତି ଆସିବ ଝାଳ ହେଇ ଗାଧେଇବନି କହିବ ଶୀତ ହଉଛି ଏ ଦିନେ ବ କରୁ ରବିବାର ହେଇଛି ଡିଉଟି ଛୁଟି ଅଛି ତାର ବ୍ରସ କରୁଛି। ମୁଁ ମୋର ଗାଧୋଇଫାଧୋଇକି ପୁରା ଏମତି ବଇଛି ଖରା ରେ ମୁଁ କହିଲି କିରେ ଗାଧେଇବୁନି ସେ କହିଲା ଗିଜର ଟା ବନ୍ତ କରୁନୁ ଗାଧେଇବୁ ମୁଁ କହିଲି ବନ୍ତକରିପାରିବିନି ଆମର ଗି ଲାଇନି ବିଲ ଅଧିକା ବଢିବ ତୁ ଯା। ତ ମୁଁ ଏମିତି କହିଲି ବସିଲା ମୁଁ କଣ କଲି ପାଣି ଗ ଆଣିକି ଗୋଟେ ମଗରେ ତାକୁ ଠାଳି ଦେଲି। ଏ ମା କୁହନି ମାନେ ସେତେ ପ ସେ ଖରା ବେଳୁ ରାତି ପର୍ଯ୍ୟନ୍ତ ସେମତି ଗ ଓ ବୋ ଶୀତରେ ମୁଁ ଖାଲି ଥରୁଛି ଗୋଟା ସେ ମତେ ମୁଁ ଚାଲିକି
ଦେହରେ ହାତ ମାରିବି ନା ମୋ ତଣ୍ଟିଟାକୁ ଚିପିକି ନେଇ ଥୋଇଦେବେ।
ହଉ ବା ସେ ମତେ ମାନେ ଟିକେ ଡାଳି ପାଣି ଢାଳି ଦଉଚି ମୁଁ ଯିବି ଚେଞ୍ଜ କରିବି ପୁଣି ଆସିବି ଫୁନ୍ ଢାିଲକୁ ଲୁଚିକି ପୁଣି ଚେଞ୍ଜ କରିବି ମ ରାତି ପହିଦବ ମୋ ସେଇଁ ଶୀତ ଦିନି ଏଇଆ ହବ। କମଳ ସେମିତି ମୁଁ ଶୋଇଥିବି ଆସିବ ଫିଙ୍ଗିିଦବ କୋଆଡ଼େ ଲୁଚିକି ଧରି ପଳେଇବ ମୁ ଥରୁଥିବି ଗୋଟାପୁଣି ମୁକହିବି ବାପ ନାଇଁ ନାଇଁ ମୁଁ ଯଦି କହିବି ପପୁ ଭାଇ ଟିକେ ଫ୍ବ୍ୟାନ୍ ଟା ବନ୍ଦ କରିଦେଲୁ ସେ ଫ୍ବ୍ୟାନ୍ ଟା ଅନ୍ କରି ପଳେଇବ କମଳ ସେ ମାଡଗୋଳ ଆମର
ଏମିତି ଭାଇରାଙ୍କର ଝିଢ଼ା ଲାଗିବ।
ହଁ ମୁ ଯେୁହେ ତାକୁ ଯୁଆରେ ନା ସିଏଦି ଆମ ସୋଫା ଡ୍ରରିଂ ମେ ସୋଫା ଉପ ବସିଥିବ ମୁଁ ଆମ ଘର ଭିତରେ ଖଟ ଉପରେ ବସିିବି ଆଉ ଏବେ ଏବେ ଆ ଆଗରୁ ବହେ ଡରୁ ଛୋଟବେଳେ ବହେଡରୁ ଥିଲି ଏବେ ଟିକେ ଟିକେ କଲେଜ୍ ଟାଇମ୍ରରେ ବି ଡରଲି ଆଉ ତାପରେ ଡରିଲିନି ଆଉ ଆଉ ଭ ସେ ଭାଇ ମ୍ୟାରେଜ ହେଇଗଲା ଆଉ ଡର ଲାଗିଲାନି ମତେ
କଣ ପାଇ
ଏମତି ଟିକେ କମିଗଲା ଡର ଆଉ ସେ ଆଉ ଡରଲିନି ଏମତି ଆଗରୁ ବହନ୍ତି ସ୍କୁଲରୁ ଯୋଉ ହଁ ସ୍କୁଲ ଯେତେବେଳେ ମୁଁ ଆଗରୁଥିଲି ଯାଏ ଛୁଆ ବେଳେ ସେ ଯେତେବେଳେ ମତେ ମାରିବ ଖାଲି ପାଠ ପାଇଁ। ମାରିବ ମାନେ ଖାଲି ଚଟକଣି ମାରିବ ଇଏ ମାରିଵ ପୁଣି ଆସିବ ମେଡିସିନ ଲଗେଇିବ ତାପରେ ପୁଣି କଲେଜରେ ପଢ଼ିବା ମାଡ଼ ଖାଇଛି ମୁଁ। ପ୍ଲସ ଟୁ ପର୍ଯନ୍ତ ମାଡ଼ ଖାଇଛି ପ୍ଲସ୍ ଥ୍ରୀରେ ଖାଇନି ଖାଲି ପାଠ ପାଇଁ ଆଉ କିଛି ପାଇଁ ନୁହେଁ। ସେଇ ପାଠ ପାଇଁ।
କାସ୍ ମୋର ଗୋଟେ ବଡ଼ ଭାଇ ଥାଆନ୍ତା। କାସ୍ ମୋର ଗୋଟେ ବଡ଼ ଭାଇ ଥାଆନ୍ତା।
ମାରିବ ତାପରେ ପ୍ଲସ୍ ଥ୍ରୀ ପରେ ମାରିଲାନି ତାପରେ ଏବେ ବି ଆଉ ମାରୁନି ଖାଲି ଟିକେ ଟିକେ ଡାଲକଉଛି ଖାଲି ଯୋଉଟା ନ କହିପାରିଲେ ଡାଲିକେଇ ଦୋଉଚି ମତେ। ସେଇ ହିସାବରେ ସେମିତି କରିବାକୁ କହିବ ଆଉ ତା ତାର ଯୋଉ ହିସାବ ଲ ମା ତାଙ୍କ ଯୋଉ କାମ ହିସାବ ପିଇଠଟି କହିଦେବ ମୁଁ କିଛି ବୁଝିପାରିବିନି ତାର ଟିକେ ଗେବେଳେ କହିଦବ ଏମିତି ମୁ କହିବି କଣ ଇଏ କୋହୁଚି ମତେ ସୋଦିବ ପାଠ ଯାଣିନୁ ଇଏ ଯାଣିନୁ ସିଏ ଯାଣିନୁ ମୂର୍ଖ ଭଳିଆ ହୋଉଚୁ।
ତମେ ତ ପିସି ସାଡିବନି ତମ ଭାଇ ବାହାହେଇ ସାରିଲେଣି।
ହଁ ମୁ ଷ୍ଟୋରି ଦିଏ ଝିଅର ଦେ
ସିଏ ତମ ଝିଅରି।
ହଁ ମ ଝିୟାରି ସେ।
ଓ ମୁଁ ଯେତେବେଳେ ଫାଷ୍ଟ ଦେଖିଲି ଫାଷ୍ଟାଇ ଦେଖିଲି ମୁଁ ଭାବିଲି କି ସେଏ ହଉଛନ୍ତି ତମର କି ଭଉଣୀ ଅଛନ୍ତି ତାଙ୍କର ଝିଅ ବୋଲି।
ମୋ ଭଉଣୀ ଝିଅ ଯିଏ ମୁଁ ମାନେ ମୋ ବଡ଼ ବାପାଙ୍କ ଝିଅ ଯେ ମୁଁ ଯାହା ଝଗଡା କରେମ ତା ଭଉଣୀ ଯିଏ ସିଏ ବାହା ହେଇ ସାରିଲାଣି କେବେଠୁ। ତାର ଛଅ ବର୍ଷ ଝିଅଟା ଛଅ ବର୍ଷ ଆଜି ତା ବର୍ଥଡେ ଗଲା ଆଜିିକି ଛଅ ବର୍ଷ ତାକୁ ହେଇସାଲାଣି ମୁଁ ତର କେବେ ଫଟୋ ପଠେଇନି କାହିଁକି ନା ସେ ଟିକେ ଏଗେନ୍ଷ୍ଟ ରେ ଫ୍ୟାମିଲି ଏଗେନ୍ଷ୍ଟ ରେ ହେଇକି ମ୍ୟାରେଜ କଲାନା ତାକୁ ତା ବାହାଘରକୁ ଏତେ ମାନେ ଆଟେଣ୍ଟେ କରିନଥିଲୁ ନିଜ ଫ୍ୟାମିଲି ତ ଆଟେଣ୍ଟେ କରିନାହାନ୍ତି ଆମେ କଣ କରିବି ତ
ସେ ଆସୁଛନ୍ତି ଘର କୁ ନା ଆସନ୍ତନି।
ନା ନା ଆଜି ପର୍ଯ୍ୟନ୍ତ ସେ ଆସିନି ଘରକୁ ଖାଲି ତ ଝିଅ ଆସେ ଟିକେ ଟ ତ ଝିଅ ଆସିଲାଣି।
ମାନେ କଣ ଗାଁ ରେ ମେରେଜ୍ କରିଚନ୍ତି।
ଗାଁରେ ନୁ ସେ ବାହା ହେଇଛି ମାନେ ଆମର ଟିକେ ଦୁରିଆ ହବ ବାହା ହେଇଛି। ହଁ ଟିକେ ଏଗେନ୍ଷ୍ଟ ଯାଇକି ମ୍ୟାରେଜ କଲେ ତ ତ ତେ ମ୍ୟାରେଜ ରେ କେହି ଗଲେନି ଆଉ ମାନେ ବୁଝିପାରୁଥିବ ଏଇ ଏଗେନ୍ଷ୍ଟ କଥାରେ
ହଁ ହଁ ହଁ।
ହଁ ସେଥି ପାଇଁ ମୋ ଫ୍ୟାମିଲୀ ମେମ୍ ଙ୍କର କେହି ଗଲୁନି କି ତାଙ୍କର ବି ଗଲେନି ତାଙ୍କର ବି ମନା କରିଦେଲେ। କହିଲେ ଯାଅନି ବୋଲି। ଆଲ ରୁଷିକି ଗଲୁନି ତ ତାଙ୍କ ଏବେ ଏବେ ଟିକେ ଟିକେ ସେ ତା ଦେଇ ଝିଅ ଆସିଲାଣି। ଦେଇ ଏପଯ୍ୟନ୍ତ ଆସନ୍ତ ତା ଝିଅ ଟିକେ ଟିକେ ଆଇଲାଣି। ଆଉ ତା ବର୍ଡେରେ ବି ଓସା ରଜ ଫଜରେ ବି ମୁଁ ମୁନା ଭାଇ ହେରିକା ସବୁ ଯାଉଛନ୍ତି ସବୁ ଦେଇ ଇଏ ଆଉଛନ୍ତୀ କିନ୍ତୁ ମୋ ଦେଇ ଯିଏ ସିଏ ଆସିନି।
ଆଚ୍ଛା।
ହଁ ସେ ବୋଧେ ଆସିବ ତା ଭାଇ ବାହାଘ କୁ ଆମ ବାହାଘର ବି ଟାକିଥାନ୍ତୁ ମୋ ଭାଇ ଯେତେବେଳେ ବାହା ହେଲା। ଡାକିଥାନ୍ତୁ କିନ୍ତୁ ଡାକିଲୁଣିି ବଡ ମା ମନା କଲେ ନା। କହିଲେ ନାଇଁ ସେ ମୋ ଘରକୁ ଆସିନି। ତମ ଘରକୁ କେତି ଅସି ତଥାପି ସେ ତା ବୋପାଘରକୁ ତା ବାପ ଘରକୁ ଆସିନି ସେ ଆମ ଘର ଆଉ ଆସିବ କି?
ହଁ ହଁ।
ସେଥିପାଇଁ ଆଉ ଡାକିଲୁନି ତାକୁ।
ହଉ ଦିଦି ମୁଁ ରଖୁଛି।
ହଁ ହଁ ହଉ।